ହାଲୋ।
ହାଲୋ।
ଶୁଭ ସକାଳ ସାଙ୍ଗ?
ଶୁଭ ସକାଳ କଣ କରୁଛ?
ଏବେ ଗାଧିକି ଲୁଗାପଟା ଶୁଖିବାକୁ ଆସିଛି ଆଉ ଏତ ଗରମତ ଗୁଳୁ ଗୁଳି ପୁରା ହଉଚି ଗଲେ ଘରେ ବସିକି ଏସି ଟିକି ଲଗେଇକି ବସିବା ଆଗ ଆଉ।
ଉଁ ହୁଁ। ଆମ ଆଡ଼େବି ସେଇ ଗରମ ବହୁତ୍ ଜୋର ହଉଚି।
ଗୁଳୁଗୁଳି ଗୁଳୁଗୁଳି ବେଶୀ ହଉଚି ଆଉ।
ହଁ ଆଉ କାଲି ରଜ କେମିତି ପାଳିଲ?
ଭଲ ଥିଲା କାଲିତ ସବୁ ପିଠା ପଣା କରିଥିଲୁ ପାନ ଖାଇଲୁ ନୂଆ ଡ୍ରେସ୍ ପିନ୍ଧିଲୁ ଅଳତା ମେହେନ୍ଦୀ ତମର କଣ କରିଥିଲ?
ଆମରବି ପିଠା ପଣା କରିଥିଲୁ ରଜ ମହୋତ୍ସବ ଦେଖିବାକୁ ଯାଇଥିଲୁ। ମେଳା ବୋଲିଲୁ।
ଓ ମୁଁ ଆଜି ଯିବି ଆଜି ସଂକ୍ରାନ୍ତିନା କାଲି ଟିକେ ଯାଇପାରିଲିନି ଘର କାମରେ ଆଜି ଯିବି ଆଜି କିଛି ଆଉ ପରିବା କଟା ନାହିଁ ମସଲା ବଟା ନାହିଁ ତରୋଷେଇ କାଇଁ କରିବି ମନ୍ଦିରରୁ ପ୍ରସାଦ ଆଣିପକେଇବୁ ଆଉ ଯିବୁ ସେ ପାର୍କଆଡ଼େ ସେଇଟେ ହଉଚି ମହୋତ୍ସବ ହଉଚି ରଜ ମହୋତ୍ସବ ସେଇଠି ଯିବୁ ବୁଲିକି ଆସିବୁ ଆଉ।
ଜଗନ୍ନାଥ ମନ୍ଦିର ଦର୍ଶନ କରିିଯିବ?
ହଁ।
ହୁଁ ହୁଁ ଆଉ ତମ ଆଡ଼େ ଗରମ କେମିତି ହଉଚି?
ଗରମତ ବହୁତ୍ ହୁଉଚି ଆଉ। ଏସିି ଲଗେଇକି ରୁମରେ ବସିବାକୁ ଯାଉଚିପା ଲୁଗାପଟା ଏଟି ଶୁକେଇଦେଲିଯେ ମୋର ଝାଳ ବାହାରି ପଇଲା ଏ ଏତିକି ସମୟରେ ଯାଉଚି ଏସି ଲଗେଇକି ଘରେ ବସିବି ଆଉ।
ହଁ ହେଆଜିକାଲିତ ଆଉ କେହି ଗଛ ଲଗେଇବାକୁ ଚାହୁଁନାହାନ୍ତି ଆଉ ଖାଲି ଏସିି ଲଗେଇଦେଲେ ଘରେ।
ହଁ ଗଛ ଆମକୁ ଅକ୍ସିଜେନ ଦେଇଥାଏ ପରିବେଶକୁ ସୁସ୍ଥ ରଖିଥାଏ କିନ୍ତୁ ଲୁକମାନେ ଗ ଛ ଲଗଉ ନାହାଁନ୍ତି।
ନା ସବୁ ଏସିି ଉପରେ ନିର୍ଭର କଲେ। ଆଧୁନିକ ଯୁଗ ଉପରେ ନିର୍ଭର କଲେ ଆଉ।
ହଁ। ଭୁଲି ଯାଉଚନ୍ତି ଲୋକପା ଗଛ ଆମକୁ ଛାଇ ଦଉଚି ଫଳ କାଠ ମଧ୍ୟ ଦଉଚି। ଏସବୁ ଲୋକ କଣ ଭୁଲି ଯାଉଚନ୍ତି? ଏତେ ସୁବିଧା ଗଛ ଆମକୁ ଦଉଚି ହେଲେବି ଲୋକ ବୁଝୁନାହାନ୍ତି।
ହଁ ଯେତିକି ବାୟୁ ପ୍ରଦୂଷଣ ହେଲାଣି କଳକାରଖାନା ହେଇକି ଗଛ ଲଗେଇଲେ ବାୟୁ ପ୍ରଦୂଷଣରେ ସାହାଯ୍ୟ କରିବ ଲୋକ କାଇଁ ବୁଝୁଚନ୍ତି।
ସେ ଗଛ ବି ଲଗେଇଲେ ଆମର ମୃତ୍ତିକାକ୍ଷୟ ରୋକିବାରେ ମଧ୍ୟ ଗଛର ବହୁତ ଭୂମିକା ଅଛି। ଆମେ ସମସ୍ତେ ପ୍ରତିବର୍ଷ କମ୍ ସେ କମ୍ ଗୋଟିଏ ଗଛ ତ ଲଗେଇବା ଉଚିତ କି ନାଇଁ?
ହଁ। ବର୍ଷା ହଉନି ଚାଷ ପାଇଁ ଅସୁବିଧା ହଉଚି ଲୋକ କିନ୍ତୁ ଗଛ ଲଗେଇବାକୁ ନାଇଁ। ଯଜ୍ଞ ଆଉ କରିବେ
ହଁ।
ପୂଜା ପାଠ କରିବେ ଏସବୁ କରିବେ କିନ୍ତୁ ଗଛ କେହି ଲଗେଇବେନି।
ହଁ ନିଶ୍ଚୟ ଗଛ ଲଗାଅ ପରିବେଶ ବଞ୍ଚାଅ ଏଇଥର ଏଇ ବାର୍ତ୍ତାକୁ ସମସ୍ତଙ୍କ ପାଖରେ ଆମେ ପହଁଞ୍ଚେଇ ଦବା।
ଉଁ ଆଜି ଠୁ ଗଛ ଲଗେଇବା ଆଜିଠୁ ଯେ ସମସ୍ତେ ଗୋଟେ ଗୋଟେ ଗଛ ଲଗେଇବା।
ଗଛ ଗଛ ସଂକ୍ରାନ୍ତି ଦିନ ଲଗେଇବା ତାପରେ ଯୋଉ ଘର ଯେ ସେ ସବୁ ଆମର ଅଛନ୍ତି ସଦସ୍ୟ ଘରର ସଦସ୍ୟ ଆଙ୍କ ସମସ୍ତଙ୍କ ଜନ୍ମଦିନ ଆସୁଚି। ସମସ୍ତଙ୍କ ଜନ୍ମଦିନରେ ଗୋଟଏ ଗୋଟିଏ ଗଛ ଯାଇ ଲଗେଇବା।
ହଁ ହେଲା ସୁନ୍ଦର ପରିବେଶ ଗଢି ହବ। ହ
ଲଗେଇବା ତା ସହିତ ମଝିରେ ମଝିରେ ଯାଇ ସେଠି ଯତ୍ନ ନବା ବର୍ଷା ଦିନେ ଲ ଗେଇଲେ ବେଶୀ ବେଶୀ ଚେଷ୍ଟା କରିବେ ବର୍ଷା ଦିନେ ଲଗେଇବା ପାଇଁ। କିନ୍ତୁ ଆଉ ଜନ୍ମଦିନ ଦିନ ଯାହା ଲଗେଇବେ ତାକୁ ଯାଇକି ପୁଣି ମଝିରେ ମଝିରେ ପାଣି ଦେବେ। ଫା କରୁଥିବେ।
ହଁ ଗଛର ଯତ୍ନ ନ ନେଲେ ଗଛ କଣ ହବ? ଛୋଟ ଛୁଆ ଯିଏ ଗଛ ସିଏ। ହୁଁ
ହ ତମର କଣ ସବୁ ଗଛ ଲଗେଇଚ ବୋଧେ ବଗିଚା ପତ୍ର କରିଚ ବୋଧେ?
ହଁ ଆମ ବାଡିରେ ବିଭିନ୍ନ ପ୍ରକାର ଗଛ ଲଗା ହେଇଚି। ଆମ୍ବ ଗଛ ଲିଟୁ ପିଜୁଳି ଲେମ୍ବୁ ସବୁ ପ୍ରକାର ଗଛ ଲଗା ହେଇଚି ଜାମୁ ଗଛ ପଣସ ଗଛ ସବୁ ବଡ ବଡ ହେଇଗଲାଣି ଫଳ ଆସନ୍ତା ବର୍ଷ ଫଳ ହବ।
ଭଲ କରିଚନ୍ତି ଯାହା
ତମର ଲଗେଇନ?
ଆମର ବି ସେଇ ଆମ୍ବ ଗଛ ପିଜୁଳି ଗଛ ଆତ ଗଛ ଅଛି ଲେମ୍ବୁ ଗଛ।
ହ
ଏଇସବୁ ଚାଲିଚି ଆଉ। ଆଉ ଛୋଟ ବଗିଚା ବାଇଗଣ ଗଛ ଏଇ ଯୋଉ ଖଡା ଶାଗ ଗଛ ଲଙ୍କା କଲରା ଗଛ କଲରା ଗଛରେ ଏତେ ପତ୍ର ଫଳ ତ ଯାହା ହଉଚି ପ ପତ୍ର ବି ବହୁତ ହଉଚି ସେ ପତ୍ର ଆଣିକି କି ଆମେ ମଝିରେ ମଝିରେ ଜୁସ୍ କରିକି ପିଉ କି ଇ ପିଠା ବନେଇକି ଖାଉ।
ହଁ ଗୁର ଉପକାରୀ ଦେହ ପାଇଁ ପିଇବା କଥା।
ହଁ କଲାରାପତର ପିଠା କର କି ନାହିଁ ତମର?
ହଁ କଲରା ପତ୍ର ପିଠା କରେ ମତେ ଭଲ ଲାଗେ।
କୋଉଥିରେ ଚାଉଳ ରେ କର ନା ବେସନ ରେ?
ଚାଉଳ ବଟା ଦେଇ କରେ କୁଡୁ କୋଡିଆ ଟିକେ ଲାଗେ। ହଁ ଚାଉଳ ବଟା ଦେଇ କରେ।
ହଁ କେବଳ ଚାଉଳ ବୋଟା ସେଥିରେ ସେଇ କଲରା ପ ହଁ ଯଦି ଚାଉଳ ବଟା ସମୟ ନଥିବ ବେସନରେ ହିଁ କରିବାକୁ ପଡେ। କିନ୍ତୁ ଟେଷ୍ଟ ଟା ଚାଉଳ ବଟା ରେ ହିଁ ଥାଏ।
ତମେ କେମିତି ଚାଉଳ ବଟାରେ କେମିତି କଣ କଣ ସେଥିରେ ରସୁଣ ଅଦା ମିଶ ସେମିତି ଖାଲି କର।
ନାଲେ ନାଇ ରସୁଣ ଅଦା କଞ୍ଚା ଲଙ୍କା ଦେଇ ତାକୁ ଭଲସେ ଗ୍ରାଇଣ୍ଡିଙ୍ଗ କରିକି। ପତ୍ର କା। କାଟି ଚୁୁ କାଟିକି ପିଠା କରେ ଗୋଳେଇକି। ନା ବରାପତ୍ର ବଡିକି ତାକୁ ଭାଜନ୍ତି।
ହଁ ଆମେ ଏଠି ଗୋଟା ପତ୍ର କରୁ କାଟୁନି କାଟିଲେ ବେଶୀ ପିତା ଲାଗେ ଏମିତି। ପିତା ତଲାଗେ କିନ୍ତୁ କାଟିଦେଲେ ଆଉ ଟିକେ ପିତା ଲାଗେ ଯେ ଆଉ।
ହଁ କାଟିଦେଲେ ଟିକେ ବେଶୀ ପିତା ଲାଗେ।
ସେଇଥିରେ ପୋଇପତ୍ର ପିଠା ବି ଆମେ କରୁ।
ହଁ ପୋଇ ପତ୍ର ବି ଖାଇ ଭଲ ଲାଗେ ଟିକେ। ଆମ ବାଡିରେ ବି ବୋହୁତୁ ପ୍ରକାର ପରିବା ଗଛ ଲଗାହେଇଚି ସବୁ ବାଡିରୁ।
ହଁ।
ହଁ ହଁ।
କଣ ସେମିତି ମାନେ ଯୋଉଁ ମାଟି ଖତଦେଇ କରୁଛନ୍ତି ନା ସାର ବି ଦିଅନ୍ତି।
ନାଇଁ ସାର କିଛି ଦିଆଯାଏନି ମାଟି ଖତ ଦେଇ। ସବୁ ଉ ଆଳୁ ଚୋପା ବାଇଗଣ ଚୋପା ଯାହା ସବୁ ଆସେ ପରିବାଚୋପା। ସବୁ ତାକୁ ସେଇଠି ଦିଆ ହେଇ। ମାଟି ବର ହୁଏ ଭଲ ସଲ ହଉଚି।
ଭଲ କରିଚୁ ମୁଁ ବି ଭାବୁଚି ସେମିତି ସେ। ପରିବା ଚୋପା ଦେଇ ଯେମିତି ଆପଣ କରୁଛନ୍ତି। ସେଇଟା କରିବି ଆଉ ସାର ଦେବି ନାହିଁ।
ସାର ଦେଲେ କଣ ଲାଭ ବଜାର ତ ସେଇ ସାର ଖାଇ ଖାଇ ଦେହ ଖରାପ ହଉଚି ପୁଣି ସେଇ। ଥରେ କରିବ ଯଦି ସେଇ ସାର ଦବ କଣ ଲାଭ ହବ ଦେହ ପାଇଁ ତ କ୍ଷତିକାରକ।
ହଁ, କିନ୍ତୁ ଏଇ ଯୋଉ ପରିବେଶ ହେଲାଣି ଗଛ ଟିକେ ଭଲସେ ହଉନି ନା।
ହଁ।
ସେଇଥିପାଇଁ ସାର ଦେଇଦିଏ ଦବାକୁ ପଡିଥାଏ କିନ୍ତୁ ଏବେ। ଆଉ ଯେମିତି ଆପଣ କହିଲେ ପରିବା ଚୋପାକୁ ସବୁ ଏକାଠି କରିଦେବେ। ତାକୁ ପକେଇବେ। କି ତାକୁ ପଚେଇଦେବେ ତା ପଚା ପକେଇବେ ସେଇଟା କରିବୁ।
ହଁ। ସେଇଟା ଗଲେ ବହୁ
ଶାଗ ଲଗେଇଛନ୍ତି କେତେ ପ୍ରକାର ଶାଗ ଲଗେଇଛନ୍ତି ସବୁ।
ଶାଗ ଲଗା ହେଇଛି ସଜନା ଗଛ ବାଡିରେ ଅଛି କୋଷା ଶାଗ। ଲେଉଟିଆ ଶାଗ, ଖଡା ଶାଗ ବିଭିନ୍ନ ପ୍ରକାର ର ଶାଗ ଲଗା ହେଇଛି ପୁରୁଣି ଶାଗ ସବୁ ପ୍ରକାର ଶାଗ ଲାଗ୍
ଏଇ ବରଡା ଶାଗ ଖାଇଛନ୍ତି ବରଡା ସାଗ
କଣ କହିଲ?
ବରଡ଼ା ଶାଗ
ବରଡା ସାଗ କଣ ମୁଁ ଜାଣିନି ତ
ସେ ବହୁତ ଟେଷ୍ଟ ବହୁତ ଟେଷ୍ଟ
ବରଡ଼ା ଶାଗ?
ହଁ ତା ପତ୍ର ଟା ଦେଖିବେ ଏମିତି ଗୁଲେଇ ହେଇଥିବ ମଝିରୁ ଏପ୍ଟିକି ନଈଁ ପଡିଥିବ ମାନେ ବରଡ଼ା ବ ବରଡ଼ା ପରୀକା ତ ନୁହେଁ ସେଇ ଟାଇପ୍ ର ଟିକେ ଆଉ। ଖୁଲି ହବ ଦି ପାଖ ସେ କେବେଁ ମୁଁ ଯଦି ତାର ଛୋଟ ଗଛ ଅଛି। ଛୋଟ ମାନେ ନୁହେଁ ଯେ ଏଇ ଆମ ଯୋଉ ଖଡା ଶାଗ ପରିକା ତାଠୁ ବଡ଼ ଯେମିତି ଟଗର ଗଛ ଯେମ୍ ବଡ଼ ନୁହେଁ ସେମତି ବଡ଼ ହୁଏ।
ଆଛା। ହ ହ ନାଇଁ ମୁଁ ସେଇ ଶାଗ କେବେ ଖାଇନି ସୁନ୍ସୁନିଆ ଶାଗ ତ ବହୁତ ଟେଷ୍ଟ।
ସେ ତ ବହୁତ ହେଇ ସୁନସୁୁନିଆ ଶାଗ ପରୀକା ବି ବରଡା ଶାଗ ଟେଷ୍ଟ ଲାଗେ।
ହୁଁ।
କଳମ ଶାଗ?
ହଁ କଳମ ସାଗ ଖାଇଛି ବହୁତ୍। ସେ ଆମ ପଡିଶା ଘର ଦିଅନ୍ତି ତାଙ୍କ ବାଡିରେ ବହୁତ ଅଛି ସେ ଦିଅନ୍ତି।
ଲେମ୍ବୁ ତ ଖରା ଦିନେ ଭଲ ଗଛ ଲଗେଇଛନ୍ତି ଯଦି ଫଳୁଥିବ ଆଉ ଖରାଦିନିଆ ଲେମ୍ବୁ ଗଛ ଅଛି ଆମର ବି ଘରେ ଅଛି।
ବୋଉ ଲେମ୍ବୁ କିଣିବାକୁ ପଡୁନି ଲେମ୍ବୁ ଦଶ ଟଙ୍କାରେ ଦିଇଟା ଦଉଚି। ଗୋଟାକୁ ପାଞ୍ଚ ଟଙ୍କା ଲେଖେ ଆମର କିଣିବାକୁ ପଡୁନି।
ସେଇଟା ବା ବହୁତ ଭଲ କରିଛନ୍ତି ମୁଁ ବି ଗୋଟେ ଲେମ୍ବୁ ଗଛ ଯାଉଛି ଆଜି ଆଣିକି ଚାରା ତାକୁ ଲଗେଇଦେବି ବହୁତ ଏଠି ଗୋଟେ ଦଶ ଟଙ୍କା ନଉଛନ୍ତି। ଲଗେଇଦେଲେ ସେପେ ପରିବା ଚୋପା କୁହନ୍ତି ସେ ଯୋଉ ଆଇଁଷ ପାଣି ନା କଣ ଦିଅନ୍ତି?
ହଁ ଦେଲେ ଫଳେ
ଆଉ ଖାଇଲେଣି?
ନାଇଁ ଖାଇନି ଏବେ ଗାଧେଇକି ତ ଆସିଲି ଲୁଗାପଟା ପିନ୍ଧିକି ବସିଛି।
ଆଚ୍ଛା ମୁଁ ଗାଧି ପଡିଛି ତ ମୁଁ ଯାଉଛି ଖାଉଛି ଆଁ ରଖୁଛି।
ହଁ ହଁ।